ହାଲୋ,
ହଁ ଅ କଣ କରୁଚ?
ଏଇ ଘରେ ଥିଲି, ତମେ?
ଏଇ ଶୋଇଚି, ଆଉ ରୋଷେଇ କଣ ହେଇଚି ଆଜି ତମର?
ରୋଷେଇ ରାତିରେ ରୁଟି ହବ,
ହୁଁ।
ଆ ଆଉ ଟିକେ ତଡ଼କା ବନେଇବି।
ଓହୋ ତଡକା କେମିତି କଣ ମାନେ ରୋଷେଇ କରିବ ଯେ?
ତଡ଼କା ଯୋଉ ମାର୍କେଟ ରୁ ମିଳେ ଯୋଉ ପ୍ୟାକେଟ ତଡକା,
ହଁ,
ତାକୁ ଭିଜେଇକି ରଖିଦେଇଥିଲି ଖରାବେଳୁ। ତାକୁ ପାଣିରେ ଭିଜେଇ ଦେଇଥିଲି ସେ ଭଲସେ ଭିଜି ଯାଇଚି। ତାକୁ ଟିକେ ପ୍ରେସର ରେ ଦିଟା ତିନଟାିଟି ସିଟି ଦେଇଦେବି। ଦେଇକି ତାକୁ ଟିକେ ମସଲା ଦେଇକି ପଘାରି ଦେବେି ଆଉ।
କି ମସଲା ଦେବେ ଯେ।
ମସଲା ସେଥିରେ ଆମେ ତ ପିଆଜ ରସୁଣ ଖାଉ। ପିଆଜ ରସୁଣ ଅଦା ଟମାଟୋ। ତା ସହିତ ଗରମ ମସଲା ପକେଇ ପାରିବେ। ହଁ ବାଟିକି ଛେଚିକି ଯେମିତି ଯାହାକୁ ସୁବିଧା ଆଉ। ଆମେ ଟିକେ ଛେଚିକି ଖାଉ ଛେଚା ମସଲା ଟିକେ ଭଲ ଲାଗେ।
ଓହୋ ଆଉ ରଜ କେମିତି କଣ ତମ ଆଡେ ପାଳନ ହେଲା।
ରଜ ଏଇଠି ଘର ପାଖରେ ଆମର ହଉଥିଲା ରଜ ବହୁତ ଭଲ ହେଲା କଣ କହିଲ ରଜ ମହୋତ୍ସବ। କରୁଚନ୍ତି ଆମ ଗାଁ ରେ।
ହୁଁଉଉ।
ରଜ ତିନି ଦିନ ଯାକ ପୁରା ଧୁମଧାମ କଲେ ଏଠି ଝିଅମାନେ ସବୁ ଆସିକି। ବାହା ହେଲା ଝିଅ ମାନେ ସବୁ ଆସିଥିଲେ।
ହୁଁ।
ସେମାନେ ଦୋଳି ଲାଗିଥିଲା ତିନି ଚାରିଟା ସବୁ ଦୋଳି ଲାଗିଥିଲା। ଆଉ ଛୁଆମାନେ ତ ବଢିଆ ସେ ଏଞଜୟ କରିଛନ୍ତି ନା। ରଚ ଗୀତ କରୁଥିଲେ କବାଡି ଖେଳ କରୁଥିଲେ ଆଉ। ସବୁ ରଜ କଲେ ହଁ ନର୍ମାଲି ତ ପିଠାପଣା ହୁଏ।
ଭଲ ଲାଗିଥିବ ଓ ହ।
ହଁ ବହୁତ। ଆଉ ତମର ସବୁ ଆଜି ରାତିରେ କଣ ରୋଷେଇ।
ଆଜି ଆମର ଭାତ ଆଉ ମାଛ ତରକାରୀ ଆଉ ଭେଣ୍ଡି। ହଁ ଯୋଉ ବଡି ଆମ୍ବୁଲ ପକେଇ ଯୋଉ ତରକାରୀ କହନ୍ତି ସେଇ।
ହଁ ହଁ ରାଖୀ ଭାତ ଖାଇଦିଅନ୍ତି।
ହଁ ଆମର ଭାତ ସବୁବେଳେ ରୁଟି ନୁହଁ।
ହଁ ଭାତ ଖାଇଲେ ଟିକେ। ବନେଇବା ପାଇଁ ଅଧିକ କଷ୍ଟ କଣ କହିଲେ। ରୁଟି ଖାଇଲେ ଗୋଟେ ଆଇଟମ ରେ ଖାଇଦେବେ ଖିରଟିକେ କି ଗୋଟେ ଆଇଟମ କଣ ହେଲେ ଖାଇଦେବେ।
ତ ହେଇ ଭାତ ସହିତ ନର୍ମାଲରେ ଗୋଟେ ଆଇଟମ କଲେ ବି ଆମେ ଭାତ ଖାଇଦବୁ।
ହୁଁ।
ଆମର ଆପଣଙ୍କର ରଜ ସେମିତି ଆମ ଆଡେ ବି ରଜ ଭଲସେ ପାଳନ କରୁ। ଆଁ ତ ଆମର ସବୁ ଝିଅ। ଆ ଆମର ସବୁ ସାଙ୍ଗସାଥି କି ଭାଇ ଭଉଣୀ ସବୁ ମିଶିକି ଆମେ ପଇସା ମାନେ ଆମେ ନିଜେ। କଲେକ୍ସ ଆ ମାନେ ଆଦେଇକି ଗଁ ଗାଁ ଲୋକ। ପୁରା ଆଦେଏ କରିକି ପଇସା ଆମେ ଦୋଳି ପକଉ। ତ ଦୋଳି ପକଉ ଭଲ ବକ୍ସ ଟେଣ୍ଟ ପତ୍ର ମାରୁ ତାପରେ ଆମ ଆମର ଏ। ଏଥର ରଜ ଟା ଏଇଥିପାଇଁ ଭଲ ଲାଗିଲା କି। କି ଆମ ଘରକୁ ବହୁତ ମାନେ ଆସିଥିଲେ ମୋ ଭଉଣୀ ମୋ ମାଉସୀ ସବୁ ବନ୍ଧୁବାନ୍ଧବ ଆସିଥିଲେ ତ। ହୁଁ ମତେ ବହୁତ।
ହଁ ବନ୍ଧୁବାନ୍ଧବ ଘରେ ପୁରିଲେ ପୁରା ପୁରା ଲାଗୁଥିବ ଘର ଟା ପୁରା।
ନାଇ କଣ କହିଲେ ମତେ ଏକୁଟିଆ ରହିବା ପାଇଁ ଭଲ ଲାଗେନି ତ ଘରକୁ ଜଣେ ମାନେ ବନ୍ଧୁବାନ୍ଧବ ଯିଏ ଆସିଲେ ମତେ ଭାରି। ଖୁସି ଲାଗେ କି ତାଙ୍କ ସାଙ୍ଗେ ମିଶାମୁଶି ବୁଲାବୁଲି ମତେ ବହୁତ ଭଲ ଲାଗେ ତ। ଆମ ଗାଁ କୁ ସମସ୍ତେ ଆମ ଘରକୁ ଆସିଥିଲେ ମୋ ମାଉସି ଏରିକା। ତ ଫାଷ୍ଟ ଦିନରେ ଆମର କରିଥିଲୁ କଣ କହିଲେ ଆମର ପୋଡ ପିଠା ଫାଷ୍ଟ କରିଥିଲୁ। ହଁ ଆମର ପୋଡପିଠା କେମିତି କ କଁ କହିଲେ।
ପୋଡ ପିଠା କେମିତି ବନେଇଥିଲେ।
ଆମର ପୋଡ ପିଠା କୁ ଆମର ଫାଷ୍ଟ କଣ କଲୁ ନା ଆମର ଚୁନା କରିଦେଇଥିଲୁ ଆମର ଯୋଉ। ଆଁ ଚୁନା କରିଦେଇଥିଲୁ। ତାପରେ ଆମର ବାଦାମ କାଜୁ ସବୁ ଭାଜିଲୁ ଭାଜିକି। ତାକୁ କଣ କଲୁ ନା ଆମେ ଆମେ ସେ ପିଠଉ ଟା। ସାଙ୍ଗରେ ଆମେ ଗୋଳେଇଲୁ ସେଟାକୁ ଗୋଳେଇ ଦେଇକି। ଆମର ମାନେ ଯେତେ ବେଳେ ଗୋଳେଇ ଦେଲେୁ ତାପରେ ଆମର ସେ ପିଠା ସିଝା ଗୋଟେ ଯେ ନାହିଁ। ସେ ପିଠା ସେ ଯାର ଆମେ ଫାଷ୍ଟ କଣ କଲୁ ନା ଉଁ ଫାଷ୍ଟ ଏମିତି ନର୍ମାଲ ଟିକେ ତାକୁ ଆମର ତେଲ ଟିକେ ଏମତି ମଡେଇଦଲୁ। ମଡେଇ ଦେଇକି ତାପରେ ସେ ଉଁ ପିଠା ଟାୁ କଣ କଲୁ ନା ସେ ଜାଗାରେ ମାନେ ଢାଳିଲୁ ଢାଳି ସାରିଲା ପରେ ତାକୁ ସିମ କଲୁ ଆମ ଯେହେତୁ ଚୁଲିରେ ରୋଷେଇ ତାକୁ ଟିକେ ସିମ କରିକି ଆମ। ମାନେ ପିଠାକୁ ସିଝେଇଲୁ ତାପରେ ଏମିତି କିଛି ଘଣ୍ଟା। ଛାଡି ସାରିଲା ପରେ ପିଠା ଯେତେବେଳେ ସିଝିଗଲା ଓହ୍ଲେଇକି ସମସ୍ତେ କାଟିକି ଖାଇଲୁ ଆଉ।
ଓ ସେମିତି ପୋଡ ଏଇଟା ପୋଡ ପିଠା କି ଆମର ପୋଡ। ପିଠା ବନାନ୍ତି ଯୋଉ ଆମର ଟିକେ। ତାକୁ ସେ ଚୁନାକୁ ଯନ୍ତି ଦିଅନ୍ତି ସେଥିରେ। ଗୁଡ କି ଚିନି ଯିଏ ଯେମିତି ଖାଇବେ ସେ ଚୁନା କୁ ଜନ୍ତି ଦିଅନ୍ତି ନଡିଆ ଫଡିଆ ସବୁ ପକେଇକି। ତାକୁ ଜନ୍ତି ଦେଇକି ଗୋଟେ।
ମାନେ ଯୋଉ ଖଳି ଧରନ୍ତି ଯୋଉଟା ସେଇଟା ତ।
ହଁ ନା ତାକୁ ହଁ ସେଇଭଳିଆ ଜନ୍ତିି ଦିଅନ୍ତି। ସେଇଟା ଟିକେ ସଫ୍ଟ ଥାଏ ଖଳି କରନ୍ତି ଟିକେ। ହାର୍ଡ ହୁଏ ଏଟା ଟିକେ ସଫ୍ଟ ଥାଏ ତାକୁ ‌। ଯନ୍ତିକି ସେ ବଡ଼ ତାୱା ଭଳିଆରେ ସେଥିରେ କଦଳୀପତ୍ର ଦେଇ ତା ଦେହରେ ଘିଅ ଫିଅ ଲଗେଇକି। ତାକୁ ସେ ଜନ୍ତୁଆଣୀ ଟାକୁ ଏମିତି ତା ଉପରେ ଦେଇ ଦିଅନ୍ତି ଥାପି ଥାପିକି ତାକୁ। କୁ ନିଆଁ ଦେଇକି ପୋଡନ୍ତି ମାନେ ଚୁଲିରେ ଯୋଉ। ଉଁ ନିଆଁ ଅଙ୍ଗାର ନିଆଁ ଆଣିକି ତା ଉପରେ ପକେଇବେ ପତ୍ର ଦେଇକି। ଓପର ଟା ପଡିବ ତଳେ ପ୍ଲସ ଜାଳିବେ ଟିକେ ଧିମା ଧିମା ଆଞ୍ଚରେ ଜାଳିବେ ତାକୁ। ତଳ ବି ପୋଡିବ ସେମିତି ପୋଡ ପିଠା କରନ୍ତି ଆମର।
ଅଁ ହଁ। ଆଚ୍ଛା ଆମର ବି ସେମିତି ଆପଣ ଯୋଉ କହୁଛନ୍ତି। ଆମ ମାନେ ଯୋଉ ଯୋଉଟା ଖଳି ଧରିକି ବ କଥା କରନ୍ତି। ଆମର ସେ ଏମିତି ଖଳି ଧରିକି ମଣ୍ଡା ପିଠା କରୁ। ଆମର ମାନେ ସିଝା ପିଠା ଟା ଯେମିତି ମୁଁ- କହିଲି ସେମିତି ସିଜା ପିଠା ମ କୁ କିନ୍ତୁ ଆମ
ସିଝା ପିଠା ସିଝା ପିଠା ବି ଆମର ସେମ୍ ପ୍ରୋସେସ ରେ ସେମତି କରୁ।
ଆମର କଣ କହିଲେ ଆମର ମାନେ- ଫାଷ୍ଟ ପାଣିକୁ ଆମର ଆମର ଯେତିକ ବି ଚୂନା ଥାଉ ଆମେ- ଏ ମାନେ ଚୁନା ଅନୁସାରେ ଆମେ ପାଣିକୁ ମାନେ ନବା ପାଣି ତାକୁ ଫାଷ୍ଟ ଗରମ ମାନେ- ଛାଡିଆ ପାଣିିକି ଫୁଟିବା ପାଇଁ- ତାପରେ ମୁମେ ଯୋଉ ଚୁନା ରଖୁ ତ ଜଣେ ଚୁନା ଢାଳିବ ଜଣେ ମାନେ ଚୁନାକୁ ବୋଳେଇବ। ଯଦି ଜଣେ ମାନେ କଣ କହିଲ? ଜଣେ ଯଦି ସେ ଚୁନାକୁ ଢାଳିକି କଲା ତ ସେ ଚୁନା ତ ମୁଣ୍ଡା ହେଇଯିବ। ନା ମ ପିଠା ଟା ଭଲ ହବନି। ତ ସେଥିପାଇଁ ଦି ଜଣ ଲୋକ ଦରକାର। ହୁଁ ଜଣେ ଢାଳିବ ହବନି ହଁ। ସେଥିପାଇଁ ଆମର ଦି ଜଣ ଆମର ଭାଷ୍ଟମ ଢାଳିକି ମାନେ ଖଳି ଫଳସ ଧରିବେ। ଆଉ ଯଦି ବି ଖଳି ଟା ଟିକେ ନସିିଯିବ ତାହେଲେ ପିଠା ଟା ଭଲ ଲାଗେନି। ତ ଖଳିଟା ସିଝିବା ଦରକାର। ତାପରେ ଆମେ ସ୍ଵାଦ ଅନୁସାରେ ଲୁଣ ଟିକେ ପକେଇକି। ଆମେ ସେ ମାନେ ସେ ଚୁନାକୁ ପକେଇଲୁ ତାକୁ ଭଲସେ ଖଡିକି ଧୋଇଲୁ। ଧ ସାରିଲା ପରେ ଖଳିକି ଓହ୍ଲେଇଲୁ ଓହ୍ଲେଇ ସାରିଲ ପରେ ଆମର କଣ କହିଲୁ ନଡିଆ କରିକି ରଖିଥିଲୁ। ତ ନଡିଆରେ ଚିନି ରେ ପାଗିଲେ ହବ ଗୁଡ ରେ ପାଗିଲେ ଯାହାର ଯୋଉଟା ପସନ୍ଦ ମତେ କିନ୍ତୁ ଗୁଡ ରେ ପାଗିଲେ- ପାଗିବା ପାଇଁ ବହୁତ ଭଲ ଲାଗେ ମାନେ ଭଲ ବି ଲାଗେ। ହଁ ଖାଇବା ପାଇଁ ମାନେ ଭଲ ଲାଗେ ବି ମାନେ ଗୁଡରେ କଣ କହିଲ ଗୁଡରେ ମାନେ ସେ ପୁର ଟା ଟିକେ ମାନେ- ପୁରା ଲାଲ ଲାଲ ହେକି କଳାବେଳେ ଦେଖାଯିବନଣି ଭଲ ଲାଗେନି ବହୁତ ଭଲ ଲାଗେ।
ହଁଁ ଏଇ ଯୋଉ ପିଠା ତ ଏମିତିରେ ଧଳା ସେ ନଡିଆ ଯଦି- ଚିନି ରେ ବା ଯିବ ସେ ପିଠାରେ ମିଶି ଯିବ ଜଣା ପଡ-
ହଁ ଆମର ଗୁଜୁରାତି- ଫାଷ୍ଟ ସେ ମାନେ ନଡିଆ ପୁରରେ ଫାଷ୍ଟ ଗୁଜୁରାତି ପକେଇଦବୁ। ଗୁଜୁରାଟ ପକେଇକି ନଡିଆ ସେ ଗୁଡ ପକେଇକି ମାନେ ସେ ନଡିଆ ଟାକୁ ପାଗି ଦଉ। ପାଗେଇ ଦେଇ ସାରା ପରେ ସେ ଖଳି ଟାକୁ ଫାଷ୍ଟ ଏମତି ଚକୁଡିକୁ ଭଲ କି ତାକୁ ଗୋଲ କରିକି ତାକୁ ମାନେ ଭିତରେ ପୁର ଦେଇକି ଆମେ ତାପରେ ମାନେ ସିଜଉ। ମାନେ ସିଝା ପିଠା ଟା ମତେ ଭଲ ଲାଗେ। କଞ୍ଚାର ମାନେ ସିଝା ପିଠାରେ ଯଦି ଗୁଡ ପୁର ଟା ଦବ- ମାନେ ଭଲ ଲାଗେ।
ହଁ ହଁ ସିଝା ପିଠାରେ ଗୁଡ ପୁର ଟିକେ ଭଲ ଲାଗେ।
ହଁ ମତେ ଭଲ ଲାଗେ। ସେଥିପାଇଁ ମାନେ ମୁଁ ମାନେ କଣ କହିଲେ ମାନେ ସାଙ୍ଗେ ସାଙ୍ଗେ ତ- ଯୋଉ ପିଠା ଟା କରିକି ଖାଇବୁ ଭଲ ଲାଗିବ। କିନ୍ତୁ ତା ପର ଦିନ- ଯୋଉ ବାସି ପିଠା ଟା ଆହୁରି ଟେଷ୍ଟି ଲାଗେ। ଭଲ ଲାଗେନି।
ହଁ ବାସି ପିଠା ଥାଏ ତାକୁ ଆଉ ଟିକେ- ଯାହାକୁ ଭଲ ଲାଗେ ଯାହାକୁ ନାହାନ୍ତି ସେ ଆଉ ଟିକେ ବମ୍ଫେଇ ଦିଅନ୍ତି।
ହୁଁ ନାଇଁ ମତେ କିନ୍ତୁ ମାନେ ଭଲ ଲାଗେ। ବାସି ପିଠା ଟା ମାନେ ଏମତି ନର୍ମାଲ ଫ୍ରିଜରେ ରଖିବ ତ ଟାଣ ହେଇଯିବ। ତାକୁ କିନ୍ତୁ ଖାଲି ନର୍ମାଲରେ ଯଦି ରଖିବ- ତାହେଲେ ଯୋଉ ସେଇଟା ଭଲ ଲାଗେ। ମୁଁ ମତେ ବହୁତ ଭଲ ଲାଗେ। ଆଉ ଆମର ଖସା ପୁର ଗୋଟେ ନଥାଏ। ଖସାପୁରରେ ହଁ କେବେ କରିଛନ୍ତି ପିଠା ଖସାପୁରରେ।
ଖସା ପୁରରେ ଖାଇଛି। ମୁଁ ମୋ ବୋଉ ବନାଇ ଖାଇଛି ମୁଁ ବନେଇ ନେଇ କେବେ। ମେନା ବନେଇନହି କେବେ ଖସା ପୁରରେ କେମିତି। ଖସା ପୁର ବି ସେମିତି ଗୋଡରେ ପାଗିକି। ମୁ କହିଲି ଖସା ପୁରକ ବି ସେମିତି ଗୁଡରେ ପାଗିକି ବନାନ୍ତି।
ହଁ ମତେ ଭଲ ଲାଗେ ସେଇ ଯୋଉ ଖସା ପୁର ଟା। ଖସା ପୁର ବି ସେମ ସେମତି ମାନେ ଖସାକୁ ଫାଷ୍ଟ ସେମତି ମାନେ ଭାଜିବ। ଆଗି ସାରିଲା ପରେ ସେମିତି ପୁରର ଦେଇକି ପୂଜା କିନ୍ତୁ ମାନେ ଖସା ମାନେ ଖସାରେ ବି ହବ ମାନେ ମୁଗର ବି ପିଠା ହୁଏନି କି ମୁଗର ବି ତ ହୁଏ ନା?
ମୁଗରେ
ଆକ୍ଚୁଆଲି ମୁଁ ଖାଏ ମୁଁ ଖାଏନି ମାନେ ସେ ଯୋଉ କ ଯାର ଯୋଉ ସିଝ ପିଠା ଟା ମୁଁ ଖାଉନଥିଲି ହେଲା। ଆମର ଜଣେ ସାନ ମା ତାଙ୍କର କରିଥିଲେ ତ ସେ ପିଠା। ସେ ଆଇମା ଆସିକି ସେ ପିଠା କରୁଥିଲେ ହେଲା। ଥରେ କଲେ ମତେ ଆଇମା କହିଲେ କି ଆଉ ତମେ ସେଥିରୁ ଟିକେ ଟେଷ୍ଟ କର ମାନେ ଖା ଟିକେ? ଜାଣିବୁ କେମତି କଣ ଲାଗେ। ତାପରେ ମୁଁ ଯେତେବେଳେ ଖାଇଲି ହୁଁ ତାପରେ ଯେତେବେଳେ ମୁଁ ଖାଇଲି ସେବେଠୁ ମାନେ ମୋର ହେଇଯାଇଚି ମାନେ ପ୍ରିୟ ମାନେ ସେବେଠୁ ମୁଁ ମାନେ ସିଝା ପିଠା ଟାକୁ ମାନେ ଟିକେ ଭଲ ପାଇଲି ମାନେ ବହୁତ ଭଲ କିନା ମାନେ ଭଲ ଲାଗିଲା। ସେବେଠୁ ମୁଁ ସିଝା ପିଠା ଟାକୁୁ ମାନେ ହୁଁ ସେବେଠୁ ବନେଇକି ଖାଉଚି ଆଉ। ଭଲ ଲାଗେ ମାନେ ସେଇ ଯୋଉ ଆଇ ଯୋଉ କରିଥିଲେ ତାର ବାସ୍ନା ବହୁତ ଭଲ କଣ ଗୁଜୁରାତି କଣ ଏମିତି ମସଲା ପକେଇଥିଲେ ବୋଧେ। ସେ କିନ୍ତୁ ଭଲ ଲାଗିଲା ମାନେ ପିଠା ଟା ଆକ୍ଚୁଆଲି ଆମେ ଯୋଉ ଛଣା ପିଠା ଟା ଖାଉଚନ୍ତି ସେଟା କଣ ଭଲ କି ଭଲ ନୁହଁ ସିଝା ପିଠା ଟା ଖାଇଲେ ବି ଭଲ ହେବି ଦେହ ପାଇଁ ମାନେ ଦେହ
ହଁ ଦେହ ପାଇଁ ବହୁତ ଭଲ। ହଁ ଯେତେ ସବୁ ଆମେ କାହା ଜିନିଷ ଖାଇବା ଭଲ। ଛଣା ଅପେକ୍ଷା ସେଆ ବମ୍ଫା ଟା ଭ
ହଁ ସେମିତି ଆମର ଗୋଟେ ଖଳି ଧରକି ଗୋଟେ ରୁଟି ବି ଜାଣିଛନ୍ତି ଜନ୍ତା ରୁଟି।
ହଁ ଜନ୍ତା ରୁଟି ଚାଉଳ ଜନ୍ତା ରୁଟି ବଢିଆ ଲାଗେ ଖାଇବା ପାଇଁ। କିନ୍ତୁ ତାକୁ ବନେଇବା ପାଇଁ ଟାଇମ ତ ଲାଗେ ଅଧିକ ତାପରେ ଦି ଜଣ ନହେଲେ ତାକୁ ବନେଇ ପାରିବନି।
ବନେଇ ପାରିବନି ସେୟା ଆଉ ମାନେ ମେନ୍ କଥା ହେଲା ଗୋଟେ ସାଙ୍ଗ ଦରକାର କି ହୁଁ। ନାଇ କିନ୍ତୁ ଭଲ ଲାଗିଥା ନ୍ତା ଜନ୍ତା ରୁଟି ମାନେ ଆମର ଯୋଉ ମ୍ୟାଲେରିଆ ଟା ଯୋଉ ମ୍ୟାଲେରିଆ ଟାଇଫର ହେଲେ ସେ ଜ ନ୍ତା ରୁଟି ଖାଏ ଡକ୍ଟର ତ କୁହନ୍ତି ସେ ଜନ୍ତା ରୁଟି କରିକି ଦବା ପାଇଁ।
ହଁ ଜନ୍ତା ରୁଟି ଏମତି ନର୍ମାଲି ଅଟାର ଜନ୍ତା ରୁଟି କୁହନ୍ତି ସେମାନେ କିନ୍ତୁ
ହଁ ଅଟାରେ ବି ହଁ ନାଇଁ ମୁଁ ଚାଉଳରେ ତ ଯନ୍ତାର ଟି ଜାଣିନି କିନ୍ତୁ ଅଟାରେ ଯୋଉ ଯନ୍ତା ରୁଟି ମୁଁ ଜାଣିଚି। ତ ସେଇଟା ମାନେ ଭଲ ଲାଗେ ମୁଁ ଓ ହ ହଁ ମୁଁ ଖାଇଚି। ମତେ ଭଲ ଲାଗେ ତ ଆଉ। କେବେ ଗୋଟେ ଦେଖିବା ଜନ୍ତା ରୁଟି ଆଉ।
ଜନ୍ତା ରୁଟି ହଁ ମୁଁ ବନାଏ। ବାକି ଟିକେ ସମୟ ଲାଗେ ବୋଲି ହୁଁ
ହଉ ତାହେଲେ ମ୍ୟାାମ ଆପଣ କଣ କରୁଚନ୍ତି କରନ୍ତୁ ମୁଁ ଟିକେ ବ୍ୟସ୍ତ ଅଛିଁ ହାଁ।
ଆଜ୍ଞା ଆଜ୍ଞା ରଖନ୍ତୁ।
ହଉ।